ହୁଁ ତ।
ନାଇଁ ବସିଛି ଆଉ।
ହୁଁ ଖାଇସାରିଲଣି?
ନାଇଁ ଖାଇନି।
ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ସିମେଇ କରି ଖାଇଥିଲି। ସିମେଇ ଉପମା, ଉପମା କରି ଖାଇଥିଲି।
ହୁଁ, ମୁଁ ବି, ହେଇ ରୁଟିକୁ ଭଜା ଖାଇଥିଲି, ଭାତ ଖାଇନି ମ।
ତାପରେ ଆଉକିଛି ଖାଇନି ଖାଇବି ଆଉ ଟିକେ ପରେ ଆଉ ସାଢେ ଗୋଟେ ପରେ ଖାଇବି।
ହୁଁ ମୁଁ ତ ଏଇ, ଦିଟା ବେଳେ ଭାତ ଖାଉଛି। ରୁଟିକୁୁ ଭଜା ଖାଇଥିଲି। ଏନୁ, ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଇକି ଆସିଲି।
ହୁଁ। ମୁଁ ବି ତ ମୋର୍ଣିଂରେ ରୁଟି ଖାଏ ତ ମୁଁ ଆଜି ଖାଏନି ଭଲ ଲାଗିଲାନି ରୁଟି ଖାଇବା ପାଇଁ ଏ ମୁଁ ମୋର
ହୁଁଉଁ।
ଆପଣ କ କରୁଛନ୍ତି?
ଏଇଠି ସାତପରେ ବସିଛି ବର୍ଷା ହଉଚି ତମ ଆଡେ।
ଆଜ୍ଞା ଆମ ଏଇଆଡୁ ବର୍ଷା ଜୋର ହଉଛି କାଲି ରାତି ଠାରୁ ରା ସେମତି କଣ୍ଟିନିଉସ୍ ରେ ଲାଗିକି ରହ ମାନେ ପୁରା ସେମତି ଇଏ ଅନବରତ ଲାଗି ରହିଛି କି ଏ ପର୍ଯ୍ୟନ୍ତ କମୁନି ଟୋଟାଲ ଏବେ ବି ସେମିତି ହଉଛି ବର୍ଷା।
ହଁ ବା ବେଶୀ ଜୋରେ ବର୍ଷା ହଉନି ଝିପ୍ ଝିପ୍ ବର୍ଷା ହଉଛି କିନ୍ତୁ ସେମିତି ବର୍ଷା ଚାଲିଚି। ଏପଟେ ବି ସେମିତି ହଉଚି।
କାଲ ରାତିଠାରୁ ସେମିତି ହଉଚି ପୁରା।
ହୁଁ ଆଉ ମାମା କଂ କରୁଛନ୍ତି।
ମାମା ସ୍କୁଲ ଯାଇଛି।
ହୁଁଉ ଆଉ ସମସ୍ତଙ୍କ ଦେହ ଭଲ ଅଛି।
ହଁ ଭଲ ସେ ମୋର ଟିକେ ହ ଯୋଉ ଏ ବର୍ଷ ମର୍ଷା ହେଲାଳକୁ ଥଣ୍ଡା ହେଇଯାଉଚି ତ ମୁଁ ସେ ତ ତେଉଁ ଦି ତିନି ଦିନ ହେଲାଣି କାହା ସହିତ ବି କଥା ହେଇ ତିନି ଦିନ ହେଇଯିବ। ଶନିବାର ଦିନ ଠାରୁ କାହା ସହିତ ବି କଥ
ମୋର ବି ଦେହ ଭଲ ନଥିଲା ପରା ଶନିବାରଠୁ ନୁହଁ ଶନିବାରଠୁ ଦେଖ ଖିବ ମୁଁ ବି ତମକୁ ଆଉ ହ୍ୱାଟସଆପ୍ରେ ମେସେଜ୍ ବି କରିନି ମୋର କନ୍ ହେଲା କଲ ମୁଣ୍ଡ କ ହେଲା ଦିନେ ତାପରେ ହେଟୁ ମୁଣ୍ଡ କଂ ହେଇକି ଜର ହେଲା ଜର ହେଲା ଜର ତାପରେ ହେଠୁ ଭଲ ହେଲା କାଲିଠୁ ଟିକେ ଭଲ ଲାଗିଲା ଯେମିତି ଆଜି ଏଠୁ ଟିକେ
ହୁଁ। ମୋର ବି ବି ସେମିତି ଥଣ୍ଡା ହେଇଥିଲା ଥଣ୍ଡା ବର୍ଷା ହେଲା ବେଳୁ ଥଣ୍ଡା ହେଇଜା ଥଣ୍ଡା ହେଇକି ସେ ବି ମୁଣ୍ଡ ଟା ତ ବିନ୍ଧୁଥିଲା ଆଠ ଦିନ ହବ ବିନ୍ଧୁଥିଲା। ତାପରେ ଥଣ୍ଡା ହେଲା ଦେହ ଭଲନଥିଲା ମତେ ତିନି ଦିନ ହେଲ ନାଇଁ ସେ କମିଗଲା ତର ଆଜି କମି ଯାଇଚି ହଁ। ସେପାଇଁ ଆଉ ମେଡିକାଲ ଗଲିନି ଆଉ କାଲିଠୁ ଟିକେ କମ ଅଛି।
ହୁଁଉଁ।
ଆଉ ରୋଷେଇ କଂ ହେଇଛି?
ଆଜି ମଙ୍ଗଳବାର ତ ସାଧା ହେଥିଲା ଭାତ ଡାଲମା ଦହି ବାଇଗଣ ପାମ୍ପଡ ସାଲାଡଟ୍ କରିଥିଲି।
ସମସ୍ତେ ଖାଇସାରିଲେଣି ମୁଁ ଖାଇନି ଖାଇବି ଆଉ ଦିଟା ହେଲେ ଖାଇବି ରୁଟି ଖାଇଥିଲି ତ ଭୋକ ନାହିଁ।
ଉଁ ହୁଁ। ଆଉ କୁଆଡେ ଯାଇନାହାନ୍ତି ବୁଲାବୁଲି କରିବା ପାଇଁ।
ହଁ କାଲି ଆମ ଏଇ ଶାଶୁଘର ଗାଁ ରେ ହଉଥିଲା ଜଗନ୍ନାଥ ମନ୍ଦିର ଟି ସ୍ନାନ ପୂର୍ଣ୍ଣମୀ ଯେ ଦେଖିବାକୁ ଯାଇ ଥିଲି ତାପରେ ଜଗନ୍ନାଥଙ୍କୁଟେ ଦର୍ଶନ କଲି ଠାକୁରଙ୍କ ଗାଧୁଆ ପାଣି ଆଣିକି ଟିକେ ଦେହରେ ଛିଞ୍ଚି ହେଲି। ମୁଣ୍ଡିଆ ମାରିକି ଠାକୁରଙ୍କୁ ଆସିଲି ଆଉ।
ହଁ।
ଆଉ ତମେ କୁଆଡେ ବୁଲାବୁଲି କରି ଯାଇନ।
ନାଇଁ ବୁଲାବୁଲି କରିବା ଯାଇଥାନ୍ତି ମୋ ଦେହଟା ଭଲ ନଥିଲା ବୁଲାବୁଲି କ୍ୟାନସଲାଉ ମୁଁ ମାଉସୀ ଘରୁୁ ଯାଇଥାନ୍ତି। ଛତିଆ ବଟ ହୁଁ ସେଇଠିକି ଯାଇଥାନ୍ତି। ତି ହଁ କଟରୁ ଛତିଆ ଯୋଉ
ଛତିଆ।
ହଁ ଛତିଆ।
ସେଇଠି କେମତି କଣ ଠାକୁର ମୁଁ ତ ଦେଖିନି କେବେ।
ସେଠି ଠାକୁର କଣ କହିଲେ ଆ ମାନେ ସାମ୍ ଆମେ ଏମତି ପ୍ ଜଗନ୍ନାଥଙ୍କୁ ପୁରା ସାମ୍ନା ସାମ୍ନି ଦେଖୁଚୁ ଅ ଛତିଆରେ ସାମ୍ନା ସାମ୍ନି ଦେଖନ୍ତିନି ସେଠି ଗୋଟେସ୍ ଠା କୁରଙ୍କ ସାମ୍ନାରେ ଠାକୁରଙ୍କ ଅ ସବୁବେଳେ ଅଧା ଫେସଟା ଆମେ ଦେଖିପାରିବା।
ହଁ।
ଗୋଟେ ସାଇଁ ସାମ୍ ଠାକୁରଙ୍କ ସାମ୍ନାରେ ଗୋଟେ ଅଇନା ଲାଗିଥି ଅଇନା ନୁହଁ ଅଇନା ଲାଗିଥିବ ସେ ଅଇନାରେ ହିଁ ଠାକୁରଙ୍କ ଫେସଟା ଯଦି ଦେଖାଯିବ ସେ ଆଉ ଦେଖିବେ ଠାକୁରଙ୍କୁ ଫେସ ଟୁ ଫେସ ସେଠି ଦେଖିବେନି। ଦେଖି ହବନି ଏଠାରେ।
ହଁଅଁ।
ହଁ ସାଇଡରୁ ଏପଟ ସାଇଡରୁ ଦେଖିବେ ସେପଟ ସାଇଡରୁ ଦେଖିହବ କିନ୍ତୁ ମଝିଟା ପୁରା ସାମ୍ନା ସାମ୍ନି ସବୁ ବନ୍ଦ ଅଛି ବାଟ କେହି ବି ତା ଭିତରକୁ ଯାଇପାରନ୍ତିନି। ବାହାରୁ ଯାହା ଯିଏ ଦେଖିବେ ସା ଆଉ ଏଇନାରେ ଯିଏ ଯାହା ଦେଖିବ। ଆଉ ଗୋଟେ ଅଛି ବଳଭଦ୍ରଙ୍କର ଗୋଟେ ବ-ବଡ କଳକି ଅବତାର ଟାଇପର ସିଏ ଗୋଟେ ଅଛି। ଆଉ ଗୋଟେ କଲକି ଅବତାର ଅଛି ବଡ କୁରା ମୂର୍ତ୍ତି। ହଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସମସ୍ତଙ୍କ ଅଲଗା ଅଲଗା ମୂର୍ତ୍ତି ଗୋଟେ ବଡ କଳକି ଅବତାର ଗୋଟେ ଅଛି ଜଗନ୍ନାଥଙ୍କର ଗୋଟେ ବଳଭଦ୍ରଙ୍କର ଗୋଟେ ବଡ ମୂର୍ ତି ଅଛି ଗୋଟେ ଉପରେ ଭଲ ଭଲ ଜା ହଁ ଗୋଟେ ଖଣ୍ଡା ସେ ଖଣ୍ଡା ବଢୁଚି ସବୁବେଳେ। ବଢିଚି ସେ ଯେତଳେ ବାର ହାତେ ହେଇଯିବ
ଓହୋ।
ଆଛା ହଁ।
ଏଇଟା ଏବେ କଣ ଛୋଟଟେ ଅଛି?
ହଁ ଛୋଟ ତଥାପି ହେଇଗଲାଣି। ବେଶୀ ବଢୁନି ସେ ହେଲାଣି ଅଳ୍ପ ବଢୁଚି ଆ ଧୀରେ ଧୀରେ ବଢୁଚି ଆଁ।
ହଁ।
ହୁଁ ଆଉ ଭଲ ବିସ୍ ହୁଁ ବୁଲିବା ପାଇଁ ଜାଗା ଅଛି ଉପରେ ଭଲ ଭଲ ଜାଗା ମନ୍ଦିର ଆହୁରି ବି ଅଛି ମେଞ୍ଚେ।
ହୁଁ ଆମର ଏଠି ଗୋଟେ ଖୋର୍ଦ୍ଧା ପାଖରେ ଅଛି ଗଡମାଣିତ୍ରୀ ବୋଲି ହେଠି ରାମଚଣ୍ଡୀଙ୍କ ମନ୍ଦିର ଅଛି। ହେଠି ନୁହଁ ଗୋଟେ ପଥରଟେ ସେମତି ବଢୁଛି।
ହୁଁ ହୁଁ ହୁଁ।
ପଥରଟେ ବର୍ଷକୁ ଥରେ ଲାଖେ ଯେମିତି ହେଲେ ଟିକେ ହୋଉ ବାଢିଥିବ।
ହୁଁ ହୁଁ। ତ ସେଇ ଛତିଆ ମୋ ମାଉସୀ ଘର ମୁଁ ଯାଇଥାନ୍ତି ବୁଲିବା ପାଇଁ ତାଙ୍କ ହେଠି ବଜରଙ୍ଗବାଲିଙ୍କର ହଁ ରଥଯାତ୍ରା ମୁଁ ଦେଖେ ଏଇ ସବୁ ବର୍ଷ ରଥଯାତ୍ରାକୁ ମୁଁ ଯାଏ।
ସେଇଠି ବି ପୁରୀ ଭଳିଆ ହେଟା ବି ପ୍ରସିଦ୍ଧ ଜାଗା ନା ଛତିଆ ବଟ।
ହଁ ସେଟା ପୁରା ପ୍ରସ୍ତୁତ ଜାଗା ମୁଁ ଯାଏ ସେ ରଥଯାତ୍ରାକୁ ଯାଏ ଏଇ ଉଁ ବଜ୍ ବଜରଙ୍ଗବାଲିଙ୍କ ପୂଜା ଜ୍ୟଷ୍ଠ ପୂର୍ଣ୍ଣିମାରେ ତାଙ୍କୁ ସେଠି ବଜରଙ୍ଗବାଲିଙ୍କ ପୂଜା ତିନ ଦିନ ଧରି ହୁଏ। ମୁଁ ସବୁ ବର୍ଷ ଯାଏ ଆଉ ଏ ବର୍ଷ ଯାଇ ପାରଲିନି ଦେହଟା ଭଲ ନଥିଲା ଆଉ ଗଲିନି ମନଟା ଦୁଃଖ ହେଲା ସବୁ ବର୍ଷ କିନ୍ତୁ ମୁଁ ଯାଏ। ଏବ ବର୍ଷ ଯାଇପାରିଲେନି ତାପରେ ଆଉ ଗଲେନି ଦେଖିଆ ଯଦି ହବ। ଅ ରଥଯାତ୍ରାକୁ ଯଦି ଯିବି ଯିବେ । ପାଖେରେ ଅଳପ ବାଟ ହଁ ଅଳ୍ପ ବାଟ ସ୍ ସେଠି ବି ଯୋଉ ମିନି କେଦାରନାଥ ହେଇଚି ସେଇ ଠିକି ମୁଁ ଯାଇଚି ଦିଥର ଯାଇଁକି ବୁଲିକି ଆସଛି। ହଁ ଜଗଦେଶ୍ଵର ଧାମ, ସେଟା ବି ତାଙ୍କ ମୁଁ ମାଉସୀ ଘର ପାଖରେ। ମାତ୍ର ତିନି କିଲୋମିଟର ହବ ବୋଧେ ତାଙ୍କ ଘର ପାଖରୁ।
ହଁ ତାଲେ ପୁରା ଅଳ୍ପ ବାଟ।
ହଁ ସେଇଠୁ ମୁଁ ଯାଏ ସେଇଠି ତାଙ୍କୁ ସେଇଠି ପଳେଇ ଯାଏ ଦିଥର ଯାଇଁକି ବୁଲିକି ଆସିଚି ଦେଖିକି। ଭଲ ଏବେ ଆହୁରି ନୂଆ ହେଇଗଲାଣି ସେଟି କେବେ ଆସୁନ ବୁଲିବା ପାଇଁ।
ହଁ ଯିବା ଥରେ ସେପଟେ ଦେଖିକି ଆସିବା କଟକ ଛତିଆ ବଟ ଯଦ-୍
ହଁ ସେଇ ପାଖାପାଖି ହେଇଥିବ ହଁ ସେଇ ଗୋଟିଏ ଜାଗାରେ ସେ
ନାଇଁ ମୁଁ କଟକ ଯାଇଥିଲି କଟ-୍- ଟକ ଯୋଉ ଯୋଉ ନୌବାଣିଜ ମ୍ୟୁଜିଅମ୍ ନାହିଁ କି ସେଇଟା ଯାଇଥିଲ-୍- ବୁଲିଆକୁ ସିଲ୍ଭର ସିଟି ବୋଟ କ୍ଲବ ଯୋଉ ସେଇଟା ଯାଇଥିଲି ଆଉ କଟକ ଯୋଉ ଚଣ୍ଡି ମନ୍ଦିର ନାଇଁ ଗୋଟେ ବଡ ଗେଟ ହେଇଥିବ ଚଣ୍ଡି ମନ୍ଦିର ଯାଇଥିଲି ଏରା ସବୁ ବୁଲାବୁଲି କରିକ-୍- ଆସିଲି ଆଉ ସେପଟେ ଆଉ ଯାଇନି ଆଉ। ନଲେ ଏପଟେ ଯାଇଥିଲି ବୁଲିକି ଆସିଲି ଆଉ ଏପଟେ ଆମ ବାଙ୍କିରେ ଅଛି ଚର୍ଚ୍ଚ-୍- ଚିକା ବି ଯାଇଥିଲି ବୁଲିକି ଆସିଥିଲି ବାଙ୍କି ଚର୍ଚିକା।
ହୁଁ।
ପାରଦ ଯୋଉ ପାର୍କ ହେଇଛି ସେଠି ସେଇଟା ବି ଯାଇଥିଲି।
ଉଁ।
ଏପଟେ ସବୁ ଯାଇଥିଲି ବୁଲିକି ଆସିଥିଲି ଭଟାରିକା ଯାଇଥିଲି ବୁଲିକି ଆସିଥିଲି ଆମ ଏଠି ଯୋଉ ମହାବୀର୍ ଖୋଲ ଅଛି ଦଶପଲ୍ଲା ରେ ଯାଇଥିଲି ବୁଲିକି ଆସିଥିଲି, ଆଉ ଗୋଟେ ଭିମ୍ରା ପାହାଡ ଯୋଉ ସେଇ ଠି ବୁିଲିକି ଆସିଥିଲି। ସେଠି କାର୍ତ୍ତିକ ପୂଣ୍ଣମି କି ଯାତ୍ରା ହୁଏ, ନହଲେ ଅନ୍ୟ ଦିନେ କିଛି ଗହଳି ନାଇଁ ଗଲେ ବି କଁ ଦେଖିବ, ଏଇ କାର୍ତ୍ତିକ ପୂର୍ଣ୍ଣମି ଗଲେ ବଢିଆ ଯାତ୍ରା ହୁଏ, ସେଠି ଭିମଙ୍କ ଗୋଟେ ପାଦ ଚିହ୍ନଅଛି ନା ତାଙ୍କର ଗୋଟେ ବଡ ଷ୍ଟାଚୁ ଟେ ବି ହେଇଚି। ସେଠି ସବୁ ଲୋକ ଯାଉଛନ୍ତି, ବୁଲାବୁଲି କରିକି ଯାତ୍ରା ହଉଚି ବୋଲି ଯାଇକି ବୁଲା ବୁଲି କରିକି ଆସୁଛନ୍ତି, ଏମତି ରେ ନହଲେ କେହି ଯାଉନାହାନ୍ତି।
ହୁଁ।
ଆଉ ମହାବୀର୍ ଖୋଲ ଯୋଉ ଅଛି ଏଟା ବି ଭଲ ଜାଗାଟେ ସବୁ ପ୍ରକାର ମାନେ ଫୁଲ ଗଛ ଲାଗିଚି। ପାର୍କ ରେ ଯେମିତି ସବୁ ପ୍ରକାର ଫୁଲ ଗଛ ହେଟୀ ବି ସେମିତି ମନ୍ଦିର ଟେ ବି ସବୁ ଫୁଲ ଗଛ ଲାଗିଛି ଆଉ ଗୋଟେ ମହାବୀର୍ ମନ୍ଦିର ଅଛି ଦଶପଲା ରେ ସେ ଦଶଲଲାଟା ମହାବୀର କ୍ଷେତ୍ର ନୁହଁ କି?
ହଁ।
ଦସ୍ ପଲା ରେ ମହାବୀର୍ ମନ୍ଦିର ଅଛି, ହେଟି ଗୋଟେ ପଥରଟେ ଭାସୁଛି।
ଭାସୁଛିି ମାନେ ସେ ବୁଡୁନି କେବେ?
ନା, ମୁଁ ଯାଇକି ନୁହଁ। ମୁଁ ତାକୁ ଯେତେବେଳେ ଯାଇକି ଟେକିଲି ଆଉ ମତେ ଦେଖାଗଲା କି ଶୁଖିଲା ପଇଡଟେ। ହେଲା କି, ମୁଁ ଯେତେବେଳେ ତାକୁ ଯାଇକି ଟେକିକି ଧରିଲି ମୁଁ କହିଲି
ଜାଗା ମାନେ ଗୋଟେ ତସଲା ଟାଇପ୍ ର ଅଛି ତା ଭିତରେ ଥୁଆ ହେଇଛି କି?
ହଁ ନାଇଁ ଗୋଟେ ମାର୍ବଲ୍ ରେ ନୁହଁ କୁଣ୍ଡ ଭଳିଆ କରାହେଇଚି ହେଲା କି। ସେ କୁଣ୍ଡ ଭିତରେ ପାଣି ଅଛି, ପାଣି ଭିତରେ ଏଟା ଭାସୁଛି।
ହୁଁ ହୁଁ।
ସେଟା ସେମିତି କରାହେଇଚି ଆଉ। ନାଇଁ ତ ବୁଡୁନି ତାକୁ ଧରିକି ମୁଁ ମାଡ଼ିକି ରଖିଲି ତଥାପି ବୁଡ଼ିଲାନି। ସେଟା ସେମିତି ଭାସିକି ରହୁଚି ସବୁବେଳେ।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
ଆଉ ତୋମକୁ କଣ ଖାଇବାକୁ ଭଲ ଲାଗେ ଆମିଷ ନା ନିରାମିଷ?
ନାଇଁ ମୁଁ ନନ୍ ଭେଜ୍ ଖାଏନା ଟୁଟାଲେ।
ହଁ।
ହୁଁ ମୁଁ ପିଓର୍ ଭେଜିଟେରିୟାନ୍। ଉଁ, ମୁଁ ବଜ୍ରବାାଲିଙ୍କ ରୁଦ୍ରାକ୍ଷ ପକେଇଛି ନା ତ ସେବେଠାରୁ ମୁଁ ଛାଡି ଦେଇଛି ଆଇଁଷ ଆଉ ଖାଉନି।
ଓହୋ!
ଏମ୍ ମାନେ ଏମିତିରେ ମୁଁ ଚିକେନ୍ ମିକେନ୍ ଖାଏନି ବେଶୀ। ଚି
ମୋତେ ଏମିତିରେ ଚିକେନ୍ ନୁହଁ କି ମୋତେେ ଚି କେନ୍ ଭଲ ଲାଗୁନି କି ମାଛ ମୋତେ ଭଲ ଲାଗୁନି ମୁଁ ଖାଉନି, କିନ୍ତୁ ମଟନ୍ କୁ ଅଣ୍ଡା ମୋତେ ଭଲ।
ହଁ ନାଇଁ ମୁଁ ସେରା କିଛି ଖାଏନି ତାର ଖାଲି ନର୍ମାଲ ଅଣ୍ଡା ବି ମୁଁ ଖାଏନା, ଖାଲି ମେସି ବେଳେ ବେଳେ ମାଛ ଖାଏ। ନହେଲେ ଚିଙ୍ଗୁଡି ଏସବୁ ଖାଏ, ତାପରେ ସେଟା ଆଉ ଧୀରେ ଧୀରେ ବନ୍ଦ କରିଦେଇଥିଲେ ଖାଇବା। ଆଉ କିଛି ଖାଉନି, ବନ୍ଦ କରିଦେଇଛି ଏ ସେ ଦି ତିନି ବର୍ଷ ହେଲାଣି ବନ୍ଦ କରିଦେଇଛି ଖାଇବା।
ହଁ ତାପରେ ବି ଆମିଷ ଟା ଦେହ ପାଇଁ ଭଲ ନୁହଁ, ସେତେ ଖାଇବା କଥା ବି ନୁହଁ।
ହୁଁ।
ଖାଉଛେ ସେମିତି ନହେଲେ ଖାଇବାକୁ ବି ଏତେ ଭଲ ଲାଗୁନି ଆଉ।
ହୁଁ, ତ ସେଥିପାଇଁ ମୁଁ ଆଉ ଖାଉନି ସେରା ବନ୍ଦ କରିଦେଇଛି।
ହୁଁ, ଆଉ ଆଜି କଣ ରୋଷେଇ କରିଚ ଘରେ? କି ମାମା
ଆଜି ନାଇଁ ରୋଷେଇ ହେଇଛି ଭା- ତ ମାମା କରଛନ୍ତି ଭାତ ଡାଲି ଆଉ ସଜନାଛୁଇଁ ଆଳୁ ଭଜା। ଆଉ ଆମ୍ବ, ସଜନା ଛୁଇଁ ମୋର ଆଉ କଲରା ଚିସ୍ପ। ଆଉ ଆମ୍ବ ଏରା ହେଇଛି।
ହୁଁ। ମାମା ସକାଳୁ ଉଠିକି କେତେ କଣ କରିକି ଯାଇଛନ୍ତି ଆଉ।
ହୁଁ, ମାମା ସକାଳୁ କରିଦେଇ ଯାଆନ୍ତି, ମୁଁ ଯେତେବେଳେ ସ୍କୁଲ୍ ଯାଏ, ମାମା ସକାଳୁ କରିଦେଇ ଯାଇଥିବେ ମୁଁ ଆସିକି ଖାଏ।
ହୁଁ।
ମୁଁ ଆଜି ବର୍ଷା ହଉଥିଲା ମୁଁ ଆଜି ସ୍କୁଲ୍ ଯାଇନି, ଗଲିନି ମୋତେ ଫୋନ୍ କରିଥିଲେ କଣ, ମୁଁ କହିଲି ମୁଁ ଯାଇନି, ବର୍ ସାରେ ସିନା କାଲି ଆସିବ ଛୁଟି ଏତେଟା ନେଉ। ନେଇ ହବନି ତାହେଲେ ହଉ ଠିକ ଅଛି କାଲି ଯାଇ ପହଞ୍ଚିବେ।
ହୁଁ। ହଁ ବା ବର୍ଷା ହଉଛି ପ୍ରବଳ ବର୍ଷା ହେଇଛି, ଆମେ ଏପଟେ ଆଜି କଣ ଭାରତ ବନ୍ଦ କହୁଛନ ଯେ ଏ ଯୋଉ ଦଶପଲା କୁ ବନ୍ଦ କରଛନ୍ତି ଯେ, ସେପଟେ ଯୋଉ ବେଶୀ ଲାଇନ୍ କଟୁନି କି ସେଇଥିପାଇଁ ଦଶପଲ୍ଲା ବଜାର କଣ ବନ୍ଦ କରିଛନ୍ତି ଯେ ସେଇଥିପାଇଁ ସ୍କୁଲ୍ ଫୁଲ୍ ସବୁ ଛୁଟି।
ହଁ ଦିଦି ଟାଇମ୍ ହେଇଗଲାଣି ମୁଁ କାଟି ଦଉଛି। ଆ ପୁଣି ନ ଲଗେଇବେ ପୁଣି ଆଉ ଥରେ ଆଜ୍ଞା, ଆଜ୍ଞା।